ହ୍ୟାଲୋ
ହଁ ହ୍ୟାଲୋ
ହଁ ହ୍ୟାଲୋ ଶୁଭା ଯାଉଛି।
ଶୁଭା ଯାଉଛି ଶୁଭା ଯାଉଛି ତ! ହଁ ଏପଟେ ଶୁଭା ଯାଉଛି।
ହଁ।
ହଁ।
ହଁ ହଁ ପଟେ ବି ଶୁଭାଯାଉଛି।
ହୁଁ।
ଆଉ କଣ କରୁଛନ୍ତି ଖାଇଲେ?
ହଁ ହଁ ଖାଇଲି ଏବେ ରୋଷେଇ କରିବା। ଏବେ ଷ୍ଟାର୍ଟ କରିବା ହଁ।
ଆଜି କଣ ରୋଷେଇ କରିବେ।
ଶାଗ ଭଜା କରିବା।
ହୁଁ ଭାତ, ଡାଲି ଶାଗ, ଭଜା
ହଁ ଭାତ, ଡାଲି, ଶାଗ, ଭଜା ଆଉ ଇଏ କରିବା। ଏ ପଟଳ ଆଣିଛନ୍ତି ତ ପଟଳ ଭଜା କରିଦେବା।
ହଁ ହଁ ହଁ। ଆମ ପଟେ ଆଜି ହଉଛି ମାଛ।
ଆଚ୍ଛା ଆଜି କଣ କି ସେପଟେ ହାଟ?
ଉୁଁ ହାତ ତ ନୁହେ ନା ନେ ନା। ଏପଟେ ହଉଛି ଡେଲି ମାର୍କେଟ ବସେ ହାଟ ବୋଲି ସେମିତି ନାଇଁ ରବିବାର ଦିନ ହାଟ ବସେ।
ଆଚ୍ଛା। ଏପଟେ ଆମର କାଲି ଶୁକ୍ରବାର ତ ହାଟ ବସେ।
ହଁ ଆଚ୍ଛା ତୁମ ପୋଟେ ଶୁକ୍ରବାର ହାଟ ବସେ।
ହଁ।
ହଁ। ହଁ ଆଉ ସମସ୍ତେ ଭଲ ତ।
ହଁ ସମସ୍ତେ ଭଲ ଅଛୁ।
ହଁ। ଆଉ କଣ କହୁନାହାନ୍ତି? ହଁ- ହଁ ଆମେ ବି ଭଲ ଅଛୁ ସମସ୍ତେ।
ହଁ।
ହଁ।
ଆଉ ରଥଯାତ୍ରା ଆଗକୁ ଆସୁଛି
ହଁ ରଥଯାତ୍ରା ଆଗକୁ ଆସୁଛି, ଆଉ କୋଉ ପଟେ ବୁଲିବା ପାଇଁ ଯାଇଥିଲେ ନା ଯାଇନାହା
ନା ଯାଇନି। ନା ନା ଯାଇନି, ଏଇ ରଜରେ ଯାଇଥିଲୁ। ପୁଣି ଫେରି ଆସିଲୁ, ମା ବୋପାଲୋ।
ହଁ।
ଆଉ ଫେରି ଆସିଲୁ
ରଜ ତାହେଲେ, ବାପ ଘରେ ମାନିଲେ ରଜ।
ନା -ନା ଶଶୁର ଘରେ ହିଁ ମାନିଲି। କାହିଁକି ନା ଦୁଇ ଦିନ ହଁ- ହଁ ଦୁଇ ଦିନ ଯାଇଥିଲି, ଟିକେ ଭଲ ଲାଗିବ ନା ସେମାନଙ୍କୁ ବି
ହଁ- ହଁ ଆଉ ପୁଣି ଦି ଦିନ ରଜ, ସେଠି ଦିନେ ଏଇଠି ଦିନେ ମାନିଥିବେ ଆଉ।
ହଁ- ହଁ। ସେମିତି ହିଁ, ହଁ- ହଁ। ହ
ଆଉ କେମିତି ରଜ ମାନିଲେ ତାହେଲେ?
ହଁ- ହଁ ଭଲ। ନ ଖାଇକି ରଜ, ପାନ ଖାଇକି ହଁ ପାନ ଫାନ ଖାଇକି
ହଁ ରଜ ପାନ ହଁ ସେଇଭଳିଆ ହିଁ ଆଉ।
ହୁଁ।
ହୁଁ। ନୂଆ ଡ୍ରେସ୍ ନୂଆ ଶାଢୀ ନା, ନାଚ ଗୀତ ହଁ। ହଁ ଆଉ ହଁ- ହଁ- ହଁ- ହଁ।
ଆଉ ତମ ପଟେ ଏମିତି ହୁଏ କି?
ହଁ ଆମ ପଟେ ବି ସେଇଭଳିଆ ହିଁ ହୁଏ। ସାଙ୍ଗସାଥି ସହିତ ରଜ ଖେଳିକି ଆଉ।
ଗଛ ମୂଳେ ଦୋଳି ଟାଙ୍ଗି, ସହିତ କରିକି
ହଁ-ହ ବସ ପୁଣି ଦୋଳକୁ ଦଳି ସେ ଦୋଳିକୁ ବି ପୁଣି ସଜ କରି
ହଁ- ହଁ ସେଠି ତ ସବୁ ସାଙ୍ଗସାଥି ଯାଇଥାନ୍ତି। ଦେଖିବା ପାଇଁ ହୁଁ।
ହୁଁ। ସାଙ୍ଗ ସହିତ ଶ ଆଉ ସାଙ୍ଗସାଥୀ, ହଁ ପଢାପଢି ଚାଲି ଛି ଆଉ।
ଆଛା ହଁ ସେମିତି କାହିଁ ଆଉ
ହଁ।
ହଁ ସିଲେଇ ବି ସେମିତି ହଁ- ହଁ କରୁ କରୁ ହଁ। କରା ହୁଏ, ଆଉ ତୁମ ପଟେ ଏଇ ଯୋଉ କଣ କହ କୋଉ କଣ ସବୁ ଗୋଟେ ପ୍ରସିଦ୍ଧ ଜାଗା ଗୁଡା ଅଛି? ତମ ପଟେ?
ଆମରଟେ ପୁରୀ।
ହୁଁ। ହଁ ପୁରୀ କଣାର୍କ ଚିଲିକା ନା।
ହଁ।
ହଁ। ହଁ। ସେ ହଁ ମୁଁ ସେପଟେ ଯାଇଛି ପୁରୀ ପଟେ ଯାଇଛି। ପୁରୀ କୋଣାର୍କ ହଁ ହଁ। ଯାଇଥିଲୁ ପୁରୀ କୋଣାର୍କ ଚିଲିକା କାଳୀ ଯାଇ।
ହଁ ହଁ।
ଏଇଗୁଡା ପୁରରା ପୁରୀ କୋଣାର୍କ ଚିଲିକା। ହଁ ହଁ କହୁଛି ଶୁଭ ଯାଉନିକି ମୋ କଥା।
ଯାଉଛି ସବୁ।
ହଁ ହଁ ସେଇ କହିଲି ପୁରା ପୁରୀ ହଁ ହଁ।
ହଁ। ହଁ ତାହେଲେ ବୁଲିକି ଆସିଛନ୍ତି ଆପଣ ଦେଖିକି ଆମର ତ ସମ ଆମେ ତ ଯାଇନୁ ଯିବ ବା ବୋଲି ଭାବୁଛୁ। ହଁ ଯିବା
ହଁ ହଁ ବୁଲି ଆସିବା ଭଲ ତୀର୍ଥ ସ୍ଥାନ ବୁଲିଲେ ଭଲ ଆଉ
ହୁଁ
ହୁଁ ନୂଆ ଜାଗା ହଁ ଜାଣି ହୁଏ। ନୂଆ ଜାଗାକୁ ଯିବ ଆଉ
ହୁଁ ଜାଣି ହୁଏ ସବୁ କିଛି ତୀର୍ଥ ସ୍ଥାନକୁ ଗଲେ ତ ସବୁ କିଛି ଇତିହାସ ମାନଙ୍କର ତ
ଦେହ ଭଲ ମନ ଖୁସି ଆଉ
ହଁ ଇତିହାସ ମାନଙ୍କ ବହି ମାନଙ୍କର ତ ସବୁ ଥିଲା। ବହି ମାନଙ୍କରେ ତ
ହୁଁ ହୁଁ
ପଢା ପଢି ବେକୁ ତ ଥିଲା ସବୁ କିଛି ତ ଆଉ ଟିକେ ଜାଗାକୁ ଦେଖିଲେ। ସାଇଗୋଟିଖି ଆହୁରି ବହୁତ୍ କିଛି ସେଥି
ହଁ ହଁ
ହୁଁ ଦର୍ଶନୀୟ ସ୍ଥାନ ଗୁଡ଼ା କୋନି ସେଇ ଭଳିଆ ଆଉ ଆଁ ପଟେ ଯୋଉ ଇତିହାସ ବହିରେ ଯୋଉ ଅଛି ଖଣ୍ଡଗିରି, ଉଦୟଗିରି, ଧଉଳିଗିରି କଥା ଏପଟେ ଯୋ ଭୁବନେଶ୍ୱର ରେ ଅଛି। ସେଗୁଡାକ ପୁରା ସେଠି ଅଛି ଆଉ ହଁ ଆଗରେ ଯେମିତି ଥିଲା ସେମିତି ଏତେ ନଥିବ ତ କିଛିଟା ପରିବର୍ତ୍ତନ ହେଇଯାଇଚି ଆଉ
ହଁ ଆଜି କାଲି ଯୁକ୍ତ ବଢ଼ିଗଲାଣି।
ହ ହଁ ଯୋଉ ଦ୍ଵାଦଶ ଶ୍ରେଣୀରେ ମୁଁ ପଢିଥିଲି ଇତିହାସ ଖଣ୍ଡଗିରିର ଯୋ ହାତୀ ଗୁମ୍ଫା ସେଇ ଭ ସେଇ ଗୁଡ଼ାକ ଏଥର ଯାଇ ଦେଖି ଆସିଛି ଆଉ ଅଶୋକ କ ଶିଳାଲିିପି
ଆଚ୍ଛା ଆପଣ ତାହେଲେ ବହୁ ଜାଗା ବୁଲି
କଳିଙ୍ଗ ହଁ ହଁ କଳିଙ୍ଗ ଯୁଦ୍ଧ ଯୋଉ ହେଇଥିଲା ଦୟାନଦୀ କୂଳରେ ଯୋଉ କଳିଙ୍ଗ ଯୁଦ୍ଧ ହେଇଥିଲା। ସେଇ ଯୋଉ ଅସ୍ ଶାନ୍ତି ସ୍ତୁପ ଏବେ ଅଛି।
ଇତିହାସ ବହିରେ ଥିଲା ପ୍ଲସ୍ଟୁ ବେଳକୁ ହୁଁ, ହୁଁ।
ସେଇ ଦ୍ୱାଦଶ ଶ୍ରେଣୀ ବେଳକୁ ସେଗୁଡ଼ା ଥିଲା ଆଉ।
ହଁ। ଏମିତି ହିଁ ପାଠ ତ ରହିଛି ପାଠରୁ ହିଁ ତ ସବୁ କିଛି ଜାଗା ଦେଖିକି ଜଣା ପଡ଼େ।
ଯା ହଁ, ହଁ, ତା ଫରକ୍ ଏଇଟା କି ସେ ସମୟରେ ଯେମିତି ଥିଲା ହୁଏତ ଏ ସମୟରେ ସେଗୁଡ଼ା ନଥିବ କି ଜାଗା ଟା ତ ରହିଥିବ ଆଉ ଜାଗାଟା ତ କୋଉ ପଟେ ଯିବନିନା।
ହଁ, କ ହଁ, ହଁ, ସେଇ ଜାଗାରେ ହିଁ ସେ ଦୃଶ୍ୟ ଗୁଡ଼ା ମାନେ ଟିକେ ଟିକେ ବଦଳି ଯାଇଛି ବଦଳି ଯାଇଥିବ କାହିଁ କିନା ଏବେ ନୂଆ ହଁ ଆଗ କାଳରେ ତ ବହୁତ ପୁରୁଣା ହୋଇ ଥିଲା ପୁରାଣା କଳିଆଙ୍କୁ ବନେଇଥିଲେ ପଥରରେ ହିଁ ଆଉ ଏବେ ତ ସେଗୁଡା ନାହିଁ ଏବେ ତ ମାର୍ବଲ୍ ବସେଇକି ପୁରା ଚକ୍ ଚକ୍ କରୁଛି।
ହୁଁ।
ହୁଁ। ଆଗ ଆଗକାଳର କାଳ ଯୁଗ କାହିଁ ଏବେ ଦେଖିବାକୁ ବି ମିଳୁନି।
ହୁଁ, ଦେଖିବାକୁ ବି ମିଳୁନି ହଁ।
ହୁଁ। ସେମିତିକା କ'ଣ କ
ହୁଁ।
ଆମେ ଯାଇନୁ ଯିବା ବୋଲି ଭାବୁଛୁ ପୁରୀ ଦର୍ଶନ ତ କ'ଣ ହଉଛି
ହଁ, ତ ଜଗା ର ଡୋରି ଲାଗିଥିଲେ ନିହାତି ପହଞ୍ଚିବେ।
ହୁଁ, କାହିଁକି ନା ପରିବାର ଲୋକ ସହିତ ଗଲେ ଟିକେ ଭଲ ଲାଗେ। ଆଉ କ'ଣ କ'ଣ କ'ଣ, ହୁଁ। କୋଉଠି କ'ଣ ଅଛି ତୀର୍ଥ ସ୍ଥାନ? ସେଗୁଡା ଜାଣିବା ପାଇଁ ପା ମାନେ ଜା ଜାଣିବା ଆଗ କାଳ ଲୋ କମାନେ ତ ସେଗୁଡ଼ା ଏତେ ଜାଣି ନାହାନ୍ତି ନା। ଆମେ ଯେହେତୁ ବହିରୁ ବହି ମାନଙ୍କରୁ ପଢିକି ଆସ
ବହି ପଢିଛୁ ଜାଣିଛୁ ହଁ।
ଜାଣିଛୁ ସେଗୁଡ଼ା ବାପା ମାଆଙ୍କୁ ନେଇକି ଗଲେ ସେମାନଙ୍କୁ ଦେଖେଇକି ସେମାନଙ୍କୁ କହିବା ଆମେ ବହିରେ ପଢ଼ିଥିଲୁ ପଢ଼ିଥିଲୁ ଆପଣମାନେ ଦେଖ ଏଇ ଜାଗାକୁ ଆପଣ ମାନଙ୍କୁ ନେଇକି ଆସିଛୁ।
ହଁ, ହଁ।
ସେମିତି ହିଁ ଆଉ କ'ଣ କରିବି?
ହୁଁ। ଆଉ ରୋଷେଇ ତାହେଲେ କରିବେ ଆଉ।
ହଁ, ହଁ, ଚାଲିଛି ଚାଲିଛି ଭାତ ରୋଷେଇ ଚାଲିଛି ଆଉ ଏପଟେ ଭଜା ଭି ପକେଇ ଦେଇଛି ଭଜା ଷ୍ଟାର୍ଟ କରିଦେଇଛି।
ହଉଛି, ଆଉ ତୁମେ ତୁମ ପଟେ କ'ଣ ଭଜା ମସଲା ଦେଇକି ଭଜା କରନ୍ତି କରନ୍ତି ନା ଏମିତି ହିଁ ନର୍ମାଲ ତେଲ ରେ କରନ୍ତି।
ନର୍ମାଲ ହିଁ କରୁ ଆମେ। ଏତେ ଉ ମସଲା ପାତି ଦେଇକି ଦେହ ଖରାପ କରିବା ପାଇଁ କଣ ମସଲା ବାଟିଦେଲି ଗୁଣ୍ଡ ମସ ଠିକ୍ ନୁହେଁ, ହଁ ସେଥିପାଇଁ ଆମେ ହଳଦୀ ଟିକେ ଟିକେ ପକେଇ ଦିଉ ଆଉ ତେଲ ଅଳ୍ପ ହାଲକା ଦେଇକି ଭଜା କରିଦିଉ ହୁଁ ସେମିତି
ଆମ ପଟେ ବି ସେଭଳିଆ ହିଁ।
ହଁ ହଁ।
ହୁଁ ଆଉ ସବୁବେଳେ ସେଇ ଯୋଉ ମ ମସଲା ତେଲ ମସଲା ଖାଇବା ପାଇଁ ଦେହ ପାଇଁ ଆଜିକାଲି ଠିକ୍ ନୁହଁ।
ହୁଁ ସେଇଟା ତ ହଁ ଆଜିକା ଯୁଗରେ ତ ଯୋଉ ଏଇଆ ନା
ହୁଁ। ଆଉ ପୁଣି ତ ମେନ୍ କଥା ହେଲା ବାହାରେ ତ ଟୋଟାଲୀ ଖାଇବା କଥା ନୁହେଁ। ବାହାରେ ଯୋଉ ହୋଟେଲ ଫୋଟେଲ ହଁ ଯୋଉ ଖାଇ ଦଉଛନ୍ତି
ହୁଁ ସେଗୁଡା ତ ମାନେ ନି- ନିଜ ମାନେ ଦେହ
ହଁ। ନିଜ ମନକୁ ବୁଝେଇଲେ ହିଁ ହେଲା ଆଉ। ନିଜ ଦେହ ଠିକ୍ ରହିବ ଆଉ। ପରେ ଅସୁବିଧା ହବ ଆଁ ନେଇଯାଅ ହେଁ।
ହୁଁ, ହଉ ଠିକ୍ ଅଛି ତାହେଲେ।
ହଉ ଠିକ ଅଛି ରହୁଛି ହଁ। ହଉ ହଉ।
ହଉ।